ହ୍ୟାଲୋ।
ହଁ କୁହ। ହଁ କ୍ଳିଅର ଆସୁଛି।
ଆଉ କଣ କରୁଥିଲା।
ନାଇଁ ଏଇଠି ବସିଥିଲି ଆଉ।
ଆଉ ତମର ସେଟା ବର୍ଷା ହଉଛି?
ନ ବର୍ଷା ହେଇନି ଇଏ ଆସିଥିଲା ପବନଟା ଜୋର।
ଓହୋ।
ତମ ସେପଟେ
ହଁ ଆମ ଆଡେ ବର୍ଷା ହଉଛି।
ନା ଇଆଡେ ପବନ ଟା ଜୋର ଆସିଲା କିମୁ ବର୍ଷା ହେଲାନାଇ।
ଏ ଖରା ହଉଥିଲା ଆଜି ସଖାଳେ?
ନାଇ ଖରାଆଁ ଏତେ ବି ନାହିଁ ମାନେ କିନ୍ତୁ ଗୁ ଇଏଟା ହଉଥିଲା ମାନେ ଗୁଳୁଗୁଳୁ ଗୁଳୁ ଗମଟା ଅଧିକା ହଉଥିଲା। ଖରା କମ ଘରେଇକି ରଖିଲା ପାଗଟା ଟିକେ ଆଉ।
ଓହୋ ହଁ ଏବେ ତ କିଛି ଦିନ ପାଗଟା ଟିକେ ରହିବ ଆଉ।
ତାକୁ ଯେମତି ରହିବା ଅପେକ୍ଷା ଇଏ ମଉସମ ଚେଞ୍ଜ ହଉଛି।
ଉ ହଁ ଅ ଦି ଦିନ ଖଣ୍ଡେ ବର୍ଷା ଅଛି।
ବର୍ଷା କଣ କହୁଛନ୍ତି ଯୋଉ ଗୁଳିଗୁଳି ହଉଛି କାଳ ବୈଶାଖୀ ଗୁରା ଆସିଛି ସନ୍ଧ୍ୟାବେଳେକୁ ଠିକ।
ହଁ।
ହୁଁ
ଆଉ କଣ ଖାଇଥିଲ?
ନାଇ ଖାଇବା ପିଇବା କିଛି ହେଇନି ହବ ଆଉ। ମୁଁ ଯାହା ଖାଇଥିଲି ଖରା ବେଳେ ଆଉ ଇଚ୍ଛା ନାହିଁ।
ହୁଁ ହଁ। ଆଉ ଚାଷ ହୋର କଣ ହେଲାଣି?
ଚାଷ କେଉଁଠୁ ହେବ ପାଣି ବର୍ଷା କାହିଁ। ଚାଷ ଟାଇମ ହେଇନି ହବ। ନାଇଁ ନାରେ କିଛି ଲଗା ହେଇନି ଖରା ହଉଛି କରିବ କିଏ କାମ।
ଓହୋ।
ତମ ସେପଟେ କଣ ଏ ଯୋଉ ଧାନ ଟା ମାନେ ଏଇ ପ୍ରପର ଧାନ ଟାଇମରେ ହୁଏ ନା ଏମତି ଯଉ ଟାଳ ଧାନ ଯଉ କରନ୍ତିଲଗା ସେଦିନ ବି ହୁଏ।
ହଁ ନାଇଁ ସେ କେବଳ ଧାନ ହୁଏ ଆଉ।
ହୁଁ ନାଇଁ ଏ କରୁଛନ୍ତି ଅଲଗା ଅଲଗା ସାଇଡରେ କରୁନାହାନ୍ତି ଧାନ। ଯୋଉ ଟାଇମରେ ଧାନ ବାଛ ସେଇ ଟାଇମରେ ଧାନ କରୁଛନ୍ତିଉ ମୁଗ ବିରି ଟାଇମ ରେ ବି ସେ ଧାନ କରୁଛନ୍ତି?
ହଁ।
ହୁଁ।
ହଁ ଏଥର କଣ ଲେଖୁଛନ୍ତି ତ ମରୁଡ଼ି ହବ ବୋଲି।
ମରୁଡି? କେଜାଣି ଏଥର କହୁଛନ୍ତି ଚାଷ ଜମି ମାନେ ମାନେ ବର୍ଷା ହବନି କି ଧାନ ବି ହବନି।
ହଁ ସେ ଯୋଉ ନୂଆ ଗୋଟେ ଇଏ ହେଇଛି ତ।
ହଁ ହଉଛି ଦେଖ ଯାଉ ଯୋଉ ପାଘର ଯୋଉ ପରିବର୍ତନ?
ହଁ।
କଣ ଆଉ କାହାକୁ କହିବା? ଯୋଉ ଟାଇମରେ ବର୍ଷା ହ କଥା ବର୍ଷା ହଉନି ଯୋଉ ଟାଇମରେ ଖରା ହ କଥା ସେ ଟାଇମ ଖରା ହବନ ମାନେ ଯେମିତି ଉ ପୃଥିବୀ ଧ୍ଵଂସ ଟାଇପ ର ହେଲାଣି ଆଉ।
ହଁ ମଣିଷ ମାନେ ତ ସବୁ କିଛି କରିସାରିଲେଣି ଆଉ।
ହୁଁ। ତ ଲୋକମାନେ ତ କଣ କହିବେ ଲୋକମାନେ କେମିତି ଦେ ଆଗୁଆ ବଞ୍ଚିବେ ସେମିତି ପଇସା ସଞ୍ଚୟ କରିଛନ୍ତି ଚାଲି। ଚନ୍ତୀ ଆଉ, ନିଜ ସ୍ୱାର୍ଥ ସମେତେ ଦେଖୁଛନ୍ତି।
ହଁ। ହଁ ଗଛ ଏଇରା ସବୁ କାଟି ଦଉଛନ୍ତି ସହର ତ ଟୋଟାଲି ଜଳୁଛି।
ହଁ ଆମ ଏପଟେ ଜଗସିଂ ଡିଷ୍ଟ୍ରିକରେ ଯୋଉ ମାନେ ଯୋଉ ଗୋରୁନାଥ ଶାଳାରେ ଲାଇନ ଯୋଉ ନଥିଲା ଯୋଉ ଚାକୁଣ୍ଡା ଗଛ ନୁହଁ ବଡ ବଡ ଗଛ ରୋଡ ବଢେଇଆ ପାଇଁ ସବୁ କାଟଦେଲା। ଗଛ କାଟିଲେ ତ ତମେ ଗଲା ଆଉ। ଖରା ଟା ଖରା ମାତ୍ରା ଅଧିକା ଆଉ କଁ।
ହଁ। ଆଉ ପୃଥିବୀ ତାର ପୁରା ଭାରସାମ୍ୟ ହରାଇଲେଣି ଆଉ।
ହୁଁ। ଟୋଟାଲେ।
ଆଉ ଏଇ ଦିନରେ ତ ବାରିରେ ସବୁ ଲଗାନ୍ତି ପନିପରିବା ତମର ଲଗା ହେଇନି?
ନାଇଁ ଲଗେଇନୁ ଆର ବର୍ଷ ହେଇଥିଲା ଏ ବର୍ଷ ଯଉ ମାଙ୍କଡ ମାନେ ଯୋ ଭଳିଆ ହଇରାଣ କରୁଛନ୍ତି ଆଉ ଖ କାମ କରିବ କେତେ କାମ କରିବ?
ଅ ଅ ଅ ସାଢ଼େ ଜଙ୍ଗଲ କାଟି ଦେଉଛନ୍ତି ଆଉ ସବୁ ପଶୁ ଜନ୍ତୁ ଆଡ଼େ ପଳେଇ ଆସୁୁଚନ୍ତି।
ହୁଁ ତମ ସେପଟେ
ନାଇ ଆମ ସେପଟେ ଏବେ ଅଳ୍ପ ଅଳ୍ପ ଲାଗିଛି ସବୁ।
ନା ପାଣି ପାଗ କେମିତି କଁ?
ପାଣିପାଗ କାଲି ବର୍ଷା ହେଉଥିଲା ଦୁଇ ଦିନ ଖଣ୍ଡେ ବର୍ଷା ହେଇଛି ଜୋର।
ଆପଣ ବର୍ଷା ଏଇ ସନ୍ଧ୍ୟାଳେ ଟାଇମ ଟା ନା ସକାଳେ?
ଏଇ ସନ୍ଧ୍ୟାବେଳେ ଟାଇମ ରେ ତ ହଉଛି ଆଉ।
କୁହନା କୁହନା ଯୋଉ ବର୍ଷା ଆମ ସେଣେ ଅଚାନକ ପୁରା ସଡନ ଆଉଛି ସଡନ ପଳଉଛି। ଯୋଉ କିଛି ସମୟ ଆଉଚି ମାନେ ପୁରା ଯୋଉ ଗଛ ଗୁଡା ସବ ଭାଙ୍ଗି ଭୁଙ୍ଗି ଦଉଛି ଚାଲଲା।
ହଁ କାଳବୈଶାଖୀ ଠାରୁ ପୁରା ଇଏ ହଉଛି ଆଉ।
ତମ ସେପଟେ ଯୋଉ ଇଏ କରୁଛନ୍ତି ଯୋଉ ପାନ ଚାଷ ପାନ ବର୍ଜ୍ୟ ଯୋଉ କରନ୍ତି। ହଉଚି ସେ ପଟେ ନା ନାଇଁ?
ନାଇଁ ଆମ ଏପଟେ ନାହିଁ।
ହୁଁ ଆମ ଏପଟେ ସମସ୍ତଙ୍କ ସବୁ ଘରେ ଘରେ କରିଚାଲିଛନ୍ତି ଆଉ।
ଓ ହୋ। ତମର କଣ ସମୁଦ୍ର କୂଳ ଅଞ୍ଚଳ?
ନାଇଁ ନାଇଁ ଆମ ଏପଟେ ଆମର ଧରତଙ୍ଗଡ ଜଙ୍ଗଲ ସାଇଟି ଆଉ। ହେଇ ତ ନା ଆମର ଟିକେ ଭିତରକୁ ରହିବ ଆଉ।
ଅ ହ।
ହୁଁ ଏଇପଟେ ଆମର ଇ ଜଙ୍ଗଲ ଟା ରହିଲାଣି ତଥାପି ବହୁତ ବାଟ ସେପଟୁ।
ଉଁ ଆଉ ଜଙ୍ଗଲ ଅଛି ନା ସି ସି ଟି ବି ଗଛ ଏରା କାଟିଦେଲେଣି?
ନାଇଁ ଜଙ୍ଗଲ ଅଛି ତା ସୁବିଧା ରହିଛି ହେଇନା ଯୋଉ ପଳେଇ ଆସଥିଲୁ ଯଉ ହରିଣ ମାନେ ଯୋଉ ପଳେଇ ଆସୁଥିଲେ ଯଉ ମୁଗ ବିରି ସେଇ ଟାଇମ୍ ରେ ପଲେଇ ଆସ ନ୍ତିନି ଟ୍ରେନ ଲାଇନ୍ କ୍ର ହେଇଗଲାଣି ସବୁ ହେଇଗଲାଣି ମାନେ ଜଙ୍ଗଲ ସାଇଟରେ। ଆଉ ପ୍ରାୟ ଏତେ ଆସି ପାରୁନାହାନ୍ତି। ଏଇ ଯୋଉ ପଳେଇ ଆଇଛନ୍ତି ଯୋଉମାନେ ସବୁ ଆଗୁଆ ବାହାରିକି ଯୋଉ ବୁଲୁଛନ୍ତି ଜଙ୍ଗଲରେ। ସେଇମାନେ ଯାହା କ୍ଷତି କରୁଛନ୍ତି ଆଉ। ମାନେ ପାଣି ଅଭାବ ବଟ ତ ମୁଗ ବିରି ନାହିଁ ଯୋଉମାନେ ପାଣି ମଡିଛନ୍ତି ସେଇମାନଙ୍କର ଭଲ ହେଇଚି।
ଓହୋଃ।
ଚାଷ ପାଇଁ ଏଟା ମେନ୍ ପାଣି ଦରକାର ପାଣି ନ ହେଲେ କୋଉଠି ହବ କିଛି ହେଇ ପାରିବନି।
ହଁ ଖରାଟିଆ ଫସଲ ବୋଲି ସେ ଟିକେ ହେଇଯାଇଛି।
ହେଇପାରୁନି ପା ଏ ବର୍ଷ ମାନେ ଯୋଉମାନେ ଯା ବର୍ଷା ଟା ହେଲାନି ନା ବର୍ଷା ବର୍ଷାଟା ହେଇଥିଲେ ସମସ୍ତଙ୍କ ପାଇଥାନ୍ତା। ବର୍ଷା ହେଲାନି ଯୋଉମାନେ ପାଣି ବି ମଡ଼େଇକି ବୁଣିଲେ ସେଇମାନଙ୍କର ଭଲ ହେଇଛି ଯେ ପାଣି ନ ମଡ଼େଇଲେ ତାଙ୍କର ମୂଳରୁ ଗଛ ନାହିଁ ଆଉ କଣ।
ଓହୋଃ।
ପୁଣି ତ ଯୋଉ ସମସ୍ୟା ହେଲାଣି ମଜୁରୀ ସମସ୍ୟା ତମେ ଲୋକ ନଗେଇ କାମ କରିବ ତ କେତେ କାମ କରିବ? ଯେତିକି ପଇସା ଖର୍ଚ୍ଚ କରିଥିବ ତା ସେତିକି ବି ମିଳିବନେଇ।
ହଁ।
ଆଉ କଣ କରିବା ଆଉ ସିଏ ତ ଯୋଉ ଆସୁଛନ୍ତି ସକାଳେ ଆସିବେ ସାତଟା ବେଳକୁ ଆସିବେ ଯେମିତି ଖରା ଆସିବ ଦଶଟା ଏଗାରଟା ବେଳେକୁ ଚାଲିଲେ ଚାରିଶହ ନା ତିନିଶହ ପଚାଶ ନା ଚାରିଶହ ନଉଛନ୍ତି ମଜୁରୀ।
ହଁ।
ଆଉ କଣ କହିବା ଆଉ। ଏନ୍ତି ତ ହେଇ ଗଲାଣି ସମସ୍ୟା ଏଇତ ଆଉ। ଆ ଲୋକ ବି ଏତେ ରାଜି ବି ହଉନାହାନ୍ତି କାମ କରିବାକୁ କ ଆଉ କାମ କରିବାକୁ।
ହଁ ଲୋକ ମାନେ ଏ ଯୋଉ ମେଡ଼ିସିନ ହେଇରା ଇଏ ହେଲା ସବୁ ଆଉ ଟିକେ ଆଗ ଭଳି ଆଗ ପରିକା ଲୋକ ନାହାନ୍ତି।
ନା। ଆଉ ଆଗ ପରିକା ଲୋକ ନାହାଁନ୍ତି। ସମେସ୍ତେ ଯେଝା ଯେଝା କାମ ଦେଖିଲେ ଆଉ। କେହି କାହାକୁ ସାହାଯ୍ୟ କରିବାକୁ ଟାଇମ ରେ ଆସୁନାହାଁନ୍ତି।
ଏବେ ଟିକେ ବିଜନେସ୍ ଉପରେ ବେଶୀ ମାଡ଼ ଆଉ।
ବିଜନେସ୍ ଏ ଯୋଉ ଟେକନିକାଲ ଲାଇନ୍ ଉପରେ ବେଶୀ ଏଇକା। ବାହାରକୁ ପଳଉନାହାନ୍ତି କି ଅଲଗା ଦେଶ ଇଏ କୁ ପଳଉଛନ୍ତି ଷ୍ଟେଟ କୁ। ସିଆଡ଼େ ରହିଲେ କମ୍ପାନୀ ମାନଙ୍କରେ ରହିଲେ କାମ କଲେ ଆଉ। ଆଗରୁ କଣ ଆ ଆଗରୁ ମାନେ ଚାଷ ରେ ହିଁ ଅଧିକା ଇନକମ ଥିଲା। ଏବେ ଯୋଉ ଚା ଚାକିରି ଚାକିରିରେ ଅଧିକା ଯୋଉ ସବୁଉଛି ଯେ ସବୁ ଜବ୍। । ମାନେ ଅଧିକା ପରିଶ୍ରମ ହଉଛି ନା ପରିଶ୍ରମ ଅଧିକ କିନ୍ତୁ ଇନକମ୍ କମ୍।
ହଁ ତଥାପି ତ ସରକାର ଏଥର ବଢ଼େଇଥିଲେ ଆଉ।
କଣ ଟା ଧାନ?
ହଁ।
ଧାନ ବଢେଇଲେ ବି, ଏ ଯୋଉ ମଣ୍ଡି ମାନଙ୍କରେ ଯୋଉ ଧାନ ଯୋଉ ମଣ୍ଡିରେ ଯୋଉ ଯାଉଛି ଧାନ କାଟିକି ନେଉନାହାନ୍ତି କାଟି ନଉଛନ୍ତି କାଟି ନଉ ଧାନ ଦେଖିକି ବି ଦଉ ନେଉଛନ୍ତି। କୋଉଟା ବର୍ଷା ଖାଇଛି କୋଉଟା ବର୍ଷା ଖାଇନି।
ହଁ।
ହଁ ଏଇଟା କଣ କରିବ।
ହ ତଥାପି ଏତେ ତ ମଣ୍ଡିରେ ବହୁତ ହଇରାଣ ହେଲା। ଆଉ ଲାଷ୍ଟ କୁ ତ ପୁଣି କଣ ନେଲେନି ବାହର ରାଜ୍ୟ ରୁ ଆସିକି ନେଲେ।
ମଣ୍ଡି ବି ଧାନରେ ମାନେ ବହୁତ ଇଏ ହେଲା। ଏ ଯେ ଦେଖୁନୁ ମଣ୍ଡିରେ ଧାନ ପଇଲାକୁ ଯୋଉ ବର୍ଷା ହଉଛି ଧାନ ନଷ୍ଟ ହଉନଥିବ ଗଜା ହେଇଯାଉଚି ଧାନ।
ହଁ।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
ଆଉ ଏବେ ତ ଚାଷ କଣ ବା ପୁଣି ଧାନ ଚାଷ ହବ।
ହଁ ଏଇଖିନା ଧାନ ଚାଷ। ଧାନ ଆଇଲାଣି ଟାଇମ ଆସିଗଲା ଆଉ। ଧାନ ଗଜା କରି ତାକୁ ନେଇକି ବୁ ବୁଣିବି ତା ଇଏ ହବ ତଳି ହେଲେ ରୁଆ ହବ। ରଜ ଆଇଲା ମାନେ ହେଲା ଧାନ କାମ।
ବର୍ଷା ତ ହଉନି।
ବର୍ଷା ନାଇଁ ବର୍ଷା ଟୋଟାଲ ନାହିଁ। ଆଉ କଣ କହୁଛନ୍ତି ଯୋଉ ଇଏ ଆସିବେ ବୋଲି ଯୋଉ କଣ ମୌସୁମୀ ଆସେ ନେଇ। ମୌସୁମୀ କଣ ଆସିବ।
ମୌସୁମୀ ଆଇଲେ ବି ତ ଏଥର ଟିକେ କମ ହବ ବର୍ଷା।
ହୁଁ ବର୍ଷା କମ୍ ହୁଁ ହୁଁ। ଆମର ଯଉ ରହୁନି କି ଆମର ଯୋଉ ଜଳୀୟ ବାଷ୍ପ ଯେଉ ଆମର ଯୋଉ କେମିତି ଇଏ ଟେ ତେମ୍ପ୍ରେଚର ପୁରା ଆଗରୁ କଣ ମାନେ ଯୋଉ ବିଭିନ୍ନ ପ୍ରକାର ଯୋଉ ଇଏ ନୁହଁ ଗ୍ୟାସ ଦ୍ଵାରା ସେ ବେଶୀ ଜଳ ସେଇଥିପାଇଁ ଖରାପ ହେଇଯାଉଛି ଇଣ୍ଡଷ୍ଟ୍ରି କେତେ ପ୍ରକାର ଧୂଆଁ ବାହାରୁଚି ଆଉ ସେଥିପାଇଁ ତ ଇଏ ହେଲା ମାନେ ପାଗ ପରିବର୍ତ୍ତନ ଯୋଉ ଟାଇମ ରେ ବର୍ଷା ହବା କଥା ହଉନି ଖରା ହେବା କଥା ହଉନି।
ହଁ ଏବେ ତ ବହୁତ ଇଣ୍ଡଷ୍ଟ୍ରି ଚାରିଆ ଚାରିଆଡେ ହଉଛି।
ସବୁଆଡେ ଷ୍ଟିଲ ପ୍ଲାଣ୍ଟ ମୁ କେତେ ପ୍ରକାର ପ୍ଲାଣ୍ଟ ହଉଛି ଆଉ କିଏ କଣ କରିବ। ଏଇ ଦେଖୁନ ଏଇ ସ୍ୱତନ୍ତ୍ର ଏ ଯୋଉ ସାମାନ୍ୟ ଯୋଉ ଇଟା କାରଖାନା ଗୁଡା ଦେଖୁନ। ତାକୁ ଯୋଉ ଚିମିନି ଭାଟି ଯୋରା କହୁଛନ୍ତି ନାଲି ଇଟା ଯୋଉରା। କେତେ ଧୂଆଁ ବାହାରୁଛି କହିଲ ଯୋଉ ପୋଡ଼ା ହଉଛି ଇଟା। ସିମେଣ୍ଟ ଡଷ୍ଟ ଯୋଉ ସିମେଣ୍ଟ ଇଟା ଯୋଉ ହଉଛି।
ହଁ।
ପୁରା ପରିିବେଶ ପୁରା ଇଏ ହେଇଗଲାଣି କଣ କହିବ କାହାକୁ।
ହଁ ସେଥିପାଇଁ ତ ବେଶୀ ରୋଗ ହଉଛି।
ତମ୍ ଭଳିଆ ବେଶୀ ମାନେ ଇଏ ଲୋକ କେତେ ମାନେ ଲୋକଙ୍କ ଜୀବନ ପଳଉଛି କେତେ।
ହଁ।
କରିବ।
ଆମ ପାରାଦ୍ୱୀପ ରେ ତ ବେଶୀ ଆଉ ଇଣ୍ଡଷ୍ଟ୍ରି।
ପାରାଦ୍ଵୀପ ରେ ବେଶୀ ବା।
ହଁ ସେଠି ତ ଲୋକ ପୁରା କଳା ହେଇଯିବେ ଗଲେ।
ପୁରା କଳା ଏ ଇଏ ହେଇଯାଉଛି ମାନେ ସ୍କିନ୍ ଡିଜିଜ ବାହାରୁଛି।
ହଁ।
ଏମିତି ପଲୁଟେଡେ ଏରିଆ। ତମ ସେପଟେ କଣ ଖାଲି ଯୋଉ ମୁଗ ବିରି ନା ବାଦାମ ଫାଦାମ ସବୁ ଚାଷ ହୁଏ? କୋଳଥ ମାଣ୍ଡିଆ ଏରା ସବୁ ହୁଏ ନାଁ କିଛି ନାଇଁ?
ନାଇଁ ଆମର ବା ସମୁଦ୍ର କୂଳ ଅଞ୍ଚଳ ତ ସେଥିପାଇଁ ଆମର ଖାଲି ଚୁଙ୍ଗୁଡି ଏରେ ବେଶୀ ହୁଏ।
ଓହୋ ଓ ହୋ ହ ଘେରି ଚାସ। ଉଁ ହୁଁ। ଉଁ ଧାନ ତ ହଉଥିବ ଆଉ? ଧାନ କଣ ତମର ଇଏ ଲୋକ ଯାଇ କାଟନ୍ତି ନା ମେସିନ ସବୁ ଏନା ମେସିନ ହେଇଗଲାଣି ଆଉ ଧାନ କାଟେ ମେଶି ଧାନ।
ହଁ ଲୋକ ଆଉ ବି କା
ଆ ଯାଉ ନାହାନ୍ତି ଏଇ ଯାହା । ଉଁ କାଟି ଡାଇରେକ୍ଟ ପୁରା ଅମଳ କରିଦେଇ ଦେଇଦଉଛି ପୁରା ମେସିନ ଖାଲି ଯାହା ଉଡେଇବ ଟିକେ ଯଦି ଗୋଟେ ଗେଟେ ରହୁଛି ଆଉ।
ହଁ ଏ ତା ପାଇଁ ବି ମେସିନ୍ ଆସ ସିଲାଣିି ପା ଯୋଉ ପୁରା ଇଏ ହେଇକି ଆସୁଛି।
ପୁରା ଖାଲି ଧାନ ଆସୁଛି ହଁ। ହେରା ଇଏ ନା ଆଉ ମୁଗ ମେସିନ ଭାନିକି ଯୋଉ ମାନ ମୁଗ ଉପ ଉପାଡିକି ନେଇ ଆସିବ ତାକୁ ଯୋଉ ପକଉଛନ୍ତି ମେସି ପୁଣି ଥରେ ସେ ବାଡେଇ ଅଳିଆ ଗୁରା ଭାଇର କରିଉଛି ମୁଁ ଗୋରା ଅ ଗୋଟେ ବାଟେ ବାହାର କରୁଛି।
ହଁ ହଁ।
ଭଙ୍ଗିବୁନି ସେଥେରେ ଖାଲି ଅଳିଆ ଅଳିଆ ରହୁଛି ତାକୁ ଉଡେଇ ପଡିବ ଆଉ। ଏବେ ଟେ ଭଉତ୍ ଲସ୍ ଲୋକଙ୍କର ଭଉତ୍ ମାନେ ଯୋଉ ମଞ୍ଚି ଯୋଉ ପକେଇଲେ ଯୋଉ ମୁଗ ଇଏ ଲୋକଙ୍କୁ ବହୁତ୍ ଲସ୍ ମାନେ କିଛି ଗଛ ଫଛ ନାହିଁ ବର୍ଷା ହେଲାଣି ଠିକ୍ ଟାଇମ୍ ରେ ଯୋଉ ଟାଇମ୍ ରେ ଯୋଉ ଲୋକ ମାନେ ଯୋଉ ପାଣି ମଡେଇକି ଯୋଉ ବୁଣିଲେ ସେ ତ ତାଙ୍କ ମୁଗ ପାଇଲେ ସେ ଯୋଉ ଟାଇମ୍ ରେ ଓ ଓପାରିବାରେ ସେଇ ଟାଇମ୍ ରେ ବର୍ଷା ହେଲା ନି କି ମଝିରେ।
ହଁ।
ସେଠି ମୁଗଗଜା ହେଇଗଲା ଉପାରିକି ପଡା ପଡିଛି ନାଁ ଉପରା ହେଇକି ପଡିଛି। ଖରା ଟା ଭା ଖୋଲିଲେ ସିନା ତାକୁ ନ ଉଟେଇ ଦେଲେ ଯା ଖରା ବାଜିଯିବ ନେଇଆସିବ। ଆଉ ଇଏ ହେ ନୁ ଖରା ହେଲାନେଇ ଫେର ବର୍ଷା ପରେ ବର୍ଷା ହେଲା ଆଉ।